ହ୍ୟାଲୋ ହଁ କଣ କର ଏଇଠି ଶୋଇଥିଲି ଆଉ ଏ ଉଠଥିଲି ଆଉ।
ଓହୋ ଆଉ ବର୍ଷା ହଉଚି ସିଆଡେ?
ନାଇଁ ବର୍ଷା ଏବେ କମେଇଛି।
ଆମଆଡେ କଣ୍ଟିନିଉ ବର୍ଷା ଚାଲିଚି ଆଜି। ଆଉ ପିଲାମାନେ ସବୁ କଣ କରୁ ନା ଜୋରରେ ବର୍ଷା ହେଇଥାଥିଲା ଆଜି ପ୍ରବଳରୁ ପ୍ରବଳ ବର୍ଷା। ବହୁତ ବର୍ଷା ହେଇଚି।
ଯାଉଚି ମୁଁ ଆଡେ ପନିକି ଆଣିବି ଆଉ ମୁଁ ବନ୍ଦ କରୁଚି? ଆଉ ଆଜି କଣ ଖାଇଚନ୍ତି?
ଭାତ ଡାଲି
ହ
ଆଉ ଆଳୁ କାଙ୍କଡ ଭଜା କଲରା ଭଜା ବାଇଗଣ ଭଜା।
ସବୁଠୁ ଦୋଳା ଦୋଳି ଟା ଶାନ୍ତି। ଓହୋ ଆଜି କାଇନା ଆଜି ସାଧାବାର ନା ଦଳା ଦୋଳି ଟିକେ ସାଇଡ ରେ ଥିଲେ ଶାନ୍ତି ଲାଗିବ।
ହଁ। କ ଏଇ କରିଥିଲି ବି ମାନେ ନବର ତ୍ନ ମାନେ ପରିବା ଫରିବା ଦେଇକି କାଜୁ ବଟା ଦେଇକି ଯୋଉ କରୁଚନ୍ତି। କରିଥିଲି ଯେ ମତେ ଏଇ ଆଗରୁ ଖାଉଥିଲି। ଏବେ କାଜୁ କାଜୁ ବଟା ଟା ମତେ ଭଲ ଲାଗୁନି। ମାନେ ଭଲ ଲାଗୁନି ତ ତା ସ୍ମେଲ ଯୋଉ କରିଦଉଛି ତିଆରି। ଏଇତି ଯୋଗୁ ତା ସ୍ମାଇଲ ଟା ଭଲ ଲାଗୁନି। ତମେ ଟିକେ ଦୂର ହେଇକି ଆସୁନ କଥା ହବ। ଏଇ ସେମାନେ ଶୋଇଛନ୍ତି।
ଆରେ ଏଇଥିରେ ରୁହ ମୁଁ ଟିକେ ଯାଉଛି ଆମ ପିଲାମାନେ ଟିକେ ଟିକେ ଦୁଷ୍ଟ ହଉଛନ୍ତି ତ।
ହଁ।
ହ୍ୟାଲୋ।
ହଁ।
ହଁ କୁହନ୍ତୁ।
ଆଉ କାଲି କାଲି ପୁଅର ଦେହ କଣ ହେଇ ଯୋଉ
ହୁଁ କଲି ସିଏ ଆଖି ଲାଗି ଯାଇଥିଲା ଭୁବନେଶ୍ୱର ସେ କଣ କି ଏଠି ଆମର ଢେଙ୍କାଳ ଖାଇଥିଲା ସେ ଡ୍ରାଇନ୍ ଫ୍ରିକ। ସବୁ କହିଥିଲେ। ତାପରେ କମିଗଲା ଡ୍ରପ୍ ପକେଇଲା ବେଳେ ପୁଣି ତାପରେ ଷ୍ଟାର୍ଟ ହେଇଗଲା ରେଡ୍ କଲର ଆଖି।
ହୁଁ।
ତାପରେ ଆମର ଏଠି ପ୍ରିୟା ଭୁବନେଶ୍ୱର ଟିକେ ଭଲ ଆଉ ଟିକେ ଭଲ ତାର ସବୁ ମେସିନ ପତ୍ର। ଟେଷ୍ଟ କରାଗଲା ଏମିତି କିଛି ବାହାରି ନଥିଲା ସେ ବି ସେୟଆ କଲା ଡଷ୍ଟ ଏଲାର୍ଜି କି ଡ୍ରାଏ ଇନଫେକ୍ସନ୍।
ହୁଁ ହୁଁ ନାଇଁ ତାକୁ ଟିକେ କ କଣ କହିଲେ ଟିକେ ଧୋଇଦବ ଯେତେବେଳେ ସେ ବାହାରୁ ଆସିବ। ତାକୁ ମାନେ ହାଲକା ପାଣି ଦେଇକି। କିମ୍ବା କଣ ଯଦି ଟ ଅଫ ଅଫ ଦେଇଥମ ତ ଜାଣିନି କିନ୍ତୁ ପାଣି ଦେଇକି ଟିକେ ହାଲ୍ ହାଲକା ହାଲକା ଧୋଇ ଧୋଇଦବୁ ହାତ ମାରିବନି?
ହଁ ଡ୍ରପ୍ ଦେଇଛି। ସେ ବି ସେୟା କହି ଥିଲେ ଏ ତା ଆଖିକୁ ପଚାରିଥିଲେ କୁଣ୍ଡେଇ ହଉଛି। ଏ ଆମ ପୁଅ କହିଥିଲା କି ହଁ ଆଖି କୁଣ୍ଡେଇ ହଉଛି। ସେ କହିଲେ ଏଇଟା କଣ କିଡଷ୍ଟ ଯୋଉ ଏଲାର୍ଜି ହେଲେ ଡ୍ରାଏ ଇନଫେକ୍ସନ ଶୁଖି ରହିକି ଆଉ ଓଦା ବରଫ ଟିକେ ମାନେ ଓଦା କରିକିନାଙ୍କ କା ଥଣ୍ଡା କପଡାରେ ମନ୍ଥି ମନି ପୋଛି ପୋଛି ଦବ।
ହୁଁ ଥଣ୍ଡା ପାଣି ମାରିବ ଯଦି ହାତ ମାରିବନି। ଏମିତି ବରଫ ନହେଲେ ଯା ଥଣ୍ଡା ଥଣ୍ଡା ଜିନିଷ ଟିକେ ମାନେ ଦେଲେ ଟିକେ ହେଟା କାରଣ ଏଇ ଉ ମୋ ଯାହାଙ୍କର ବଡ ଯାହାଙ୍କର ଏମିତି ହୁଏ। ଆଖି କୁଣ୍ଡ ଲାଲ ହୁଏନି କି ସବୁବେଳେ କୁଣ୍ଡେଇ ହୁଏ। ଯେ ଗୋଟେ ମେଡିସିନ୍‌ ରେ କହିକି ସେ ଡ୍ରପ୍ ଯେ। ସେ ଯେତେବେଳେ ବି କୁଣ୍ଡେଇ ହୁଏ। ସେ ତାଙ୍କୁ ଟିକେ ପକେଇ ଦିଅନ୍ତି।
ଓ ଡ୍ରପ୍ ଟିକେ ପକେଇ ଦିଅନ୍ତିୁ। ଆଉ ଆମର ନାତିଟାରେ ଆମ ଦେଡୁସ ରଙ୍ଗ ବଡ ଯାଙ୍ଗ ନାତି ଆମ ତ ନାତି ତାର ହେମିତି। ବଡଟାର ଉ ତାର ଯ ଖରାଦିନ ଆସିଲେ କି ତାର ସେମିତି ରେଡ଼୍ କଲର୍ ଟିକେ ହବ।
ଉଁ ହୁଁ ଏଇଟା ନଷ୍ଟ ବଷ୍ଟ ଯୁଗ ଆଜିକାଲି ସବୁ ରେ ଏମିତି ରହୁଛି ଆଉ।
ହଁ ଆଉ ପିଲାମାନେ କଣ କରୁଛନ୍ତି?
ପୁଅ ଦି ଜଣ ଯାକ ଶୋଇଛନ୍ତି। ଆଜି ସାନର ଟିଉସନ ନାହିଁ। ତାଙ୍କର କଣ ବର୍ଷା ଯୋଗୁ ବୋଧେ ଛୁଟି କରିଦେଲେ। ଆଉ ବଡର ସେ ଯେ ଅଛି ବଉ ଟେ ଟାଇମ୍ ହେଇନି ତାର ସେ ସତରେ ସେ ଟିକେ ସାରେ ଟିକେ ଜଲ୍ଦି ଆସିକି କରନ୍ତି ଯେ ଏ ଛଅଟା ବେଳକୁ କିନ୍ତୁ ସାତଟା ବେଳକୁ ପଳାନ୍ତି। ଆମେ କମ୍ପ୍ଲେନ କଲୁ ଯେ ସାତଟା ବେଳକୁ କିଆଁ ଯାଉଛନ୍ତି ବୋଲି। ହଁ କୁହ ଆମେ ଫୁଣି ଛୁଆଗୁରା ଗୋଟେ ଘଣ୍ଟା କଲେ ବୁଝିପାରିବେ କି
ନାଇଁ ତ ସେ ବହି ଆଡେଇବା ତାଙ୍କୁ ଟାଇମ୍ ଲାଗିବ। ସବୁ ଜିନିଷ ପତ୍ର ବାହାର କରିବା ଟିକେ ଟାଇମ୍ ଲାଗିବ।
ନାଇଁ ମୁଁ କମ୍ପ୍ଲେନ କଲି ଆଉ ସାର୍ ଏତିକି ସମୟ କରୁଛନ୍ତି। ଇଏ ବୋଲି ଯେ ପୁଣି ସେ ଆଜିଠୁ କହୁଥିଲେ ଯେ ରାତି ସାତଟା ପନ୍ଦର ରୁ କରିବେ ନଅଟା ପର୍ଯ୍ୟନ୍ତ ଆଉ।
କେତେ ଟଙ୍କା ସାର ନିଅନ୍ତି? ମନ୍ଥଲି।
ମନ୍ଥଲି ଦି ହଜାର ଟଙ୍କା ନେବେ।
ଗୋଟେ ପିଲାକୁ?
ହଁ ଗୋଟେ ବେଳେ ତିନିଟି ପିଲା ହଉଛନ୍ତି ଏଠି-
ଓ ଜମା ତିନିଟା ପିଲା ନା ହଁ ଆମର ବି ସେଇଆ ମୋ ପିଲାଙ୍କର ବି ସେଇଆ ତିନିଟା ପିଲା ହେଉଛନ୍ତି। ତିନି ହଜାର ଟଙ୍କା ନେଉଛନ୍ତି ମୋ ପୁଅର ଝିଅର ଆଉ
ହୁଁ ସାର ଟିକେ ବହୁତ ଦୂରରୁ ଆସୁଛନ୍ତି। ସେ ଯୋଉ- ନ ମିିଳିବାରୁ ଆଉ ଘର କାହା ଘରକୁ ତ ସବୁବେଳେ ନେଇ ହଉନି। ସେମାନେ ବ୍ୟସ୍ତ ରହୁଛନ୍ତି।
ସାର୍ ଆସୁଛନ୍ତି?
ହଁ ସାର୍ ଆସୁଛନ୍ତି। ଆସିବା ଆ ତ ଅଧିକଟେ ଉ ନେଲେ ଅ ପାଁଶହ କଣ କମ ନିଅନ୍ତୁ କୋଉଠିକି କୋଉଠିକି ନେଇ ହଉନି ଛାଡ଼ି ହଉନି।
ଦି ହଜ ଟଙ୍କା ନେଲେ ବି ବାଧିବନି କହିଁକିନା ଇଂଲିଶ ମିଡିୟମ ପିଲା ପାଇଁ ନିହାତି ଟ୍ୟୁସନ ମାଷ୍ଟର ଟିଏ ଭଲ ଦରକାର।
ହଁ ନାଇଁ ଭଲ ପଢଉଛନ୍ତି। ଛୁଆ ବି ହେତିକି ବୁଝିବା ଦରକାର ନା- ଛୁଆ ମାନେ କଣ କହିଲ ଯେତେ ପଢେଇଲେ କଣ ଟ୍ୟାଲେଣ୍ଟ ନଥିଲେ ସେମାନେ ବି ଧରି ପାରିବେନି।
ହଁ ସେଇଟା ବି ଠିକ କଥା ପିଲାଙ୍କର ହେତିକି ଟ୍ୟାଲେଣ୍ଟ ନଥିଲେ ପାଠ -
ଖାଲି କହିବା କଥା ଯେ ନାଇଁ ଛୁଆ ଆମର ପଢୁନି ଛୁଆକୁ ପଢେଇ ପାରୁନାହାନ୍ତି ଏଟା ନୁହେଁ। ଛୁଆ ବି ଏତିକି ପଢିବା ଦରକାର ନିଜେ ନିଜ ଆଡୁ ଏତିକି ଫୋର୍ସ ଦବା ଦରକାରେ। ପଢି ବାଟା ଆଉ କଣ ଖାଇଥିଲା ଆଜି ଏ ଦିନରେ
ଦିନରେ ଖାଲି ସେହି ଡାଲି ହେଇଥିଲା ଆଉ କଦଳୀ ଆଳୁ ଛୁଇ ଭଜା ପଣସ ମଞ୍ଜି ଭଜା ଜହ୍ନି ଭଜା ଆଉ ଯାହା ଟିକେ ଦଳା ଦଳି ଆଉ ତେଲ ଗଡା ଆଉ ଟମାଟୋ ବାଇଗଣ ଏଇରାକ
ହୁଁ ହେଇରା ତ ସବୁ ଖାନ୍ତି ଆଉ।
ଜହ୍ନି ଏମିତିରେ ଭାଜି ନଥାନ୍ତୁ ଆମ ବଡ ଯା ଭଲ ପାଆନ୍ତି। ସେ ଯିବେ ହାରି ତ ଜହ୍ନି ଟିକେ ଭାଜି ଦେଇଥିଲି। ସିଏ କାଲି ଆସିଛନ୍ତି। ଆଜି ଯିବେ ଭାରି ଫୁଣି।
ହୁଁ ହୁଁ ଅଛନ୍ତି?
କଣ କହିଲେ?
ମୁଁ କଇଲି ଅଛନ୍ତି?
ହଁ ଅଛନ୍ତି ଏଇଠା ପାଖରେ।
ଉଁ ହୁଁ!
ଆଉ କଣ କୁହନ୍ତୁ ଆଉ ରା ତି ପୁଡି ତା ର କଣ ହବ?
ରାତି ରାତିରେ ରୁଟି କୁ ଭାବିଛୁ ପକୁଡି ତରକାରୀ ଆଉ ଆଳୁ ଟିକେ ଭାଜିବୁ! ଦୋକାନ ପିଲା ଦି ଜଣ ନଉଛନ୍ତି ତାଙ୍କ ପାଇଁ ଭଜାକୁ ପଖାଳ ଦବୁ! ଆଉ ଘର ଲୋକଙ୍କ ପାଇଁ ପକୁଡି ତରକାରୀ କରିବୁ!
ଓହୋ ଦୋକାନ ପିଲାମାନେ ଦୋକାନ
ହଁ ନା ଏମିତିରେ ନିଅନ୍ତି ଏ ତରକାରୀ ବେଲେ ବେଳେ ତରକାରୀ ଫର କାରି ମଗନ୍ତିନି।
ଓହୋ।
ତ ଭାବିଛୁ ଆଳୁ ଟିକେ ଭାଜିଦେଲେ ତାଙ୍କୁ ସେ ତରକାରୀ ତୁ କୁହ।
ଏତେ କହିକି ଦି ତିନିିନି ହେଲା ସେଭଲ କଲକରୁନି ହେଲା।
ହୁଁ ଟିକେ ଦୂରେଇ ଆସନ୍ତୁ ଟିକେ ମାନେ କଥା ଟା କଥା ଟା ଟିକେ ଠିକ ରେ ଶୁଭୁନି।
ହଁ ମୁଁ ଏଇ ରୋମକୁୁ ପଳେଇ ଆସିଥିଲି ତ । ଆମର ତ ବନ୍ଧ ପୋଖରୀ ଚାରିଆଡେ ପାଣି ଫୁଲ ହେଇଗଲାଣି।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
ଆଉ ଆମ ପଛକର ବିଲ ସବୁ ଅଛି ସେ ସବୁଆଡୁ ସବୁଆଡୁ ଫୁଲ ହେଇଗଲାଣି।
ଓହୋ ଘରେ ପଶିନି ପାଣି।
ନାଇଁ ନାଇଁ ଘରେ ପଶିନି। ବହୁତ ପାଣି ମାନେ କେତେ ଗୁଡେ ପବଦି ଲଗାତାର ବର୍ଷା ଟା ଚାଲିଛି ନା।
ହୁଁ ପୁଅ ଝିଅ କଣ କରୁଛନ୍ତି?
କଣ କହିଲେ?
ପୁଅ ଝିଅ କଣ କରୁଛନ୍ତି?
ସିଏ ଏବେ ଟିଉସନ ସାର୍ ଆସିଲାଣି ତ ଟ୍ୟୁଉସନକୁୁ ଯିବେ ଆଉ।
ହଁ ହଁ।
ଆଉ ଘରେ ସମସ୍ତେ କଣ କରୁଛନ୍ତି ଦେହ ପା ସମସ୍ତଙ୍କର ଏଇ ଯୋଉ ସିଜିନ ରେ କେମିତି ସବୁ ଅଛି? କାହିଁକି ନା ବର୍ଷା ସିଜିନ ରେ ଟିକେ ସମସ୍ତଙ୍କ ଦେହ ଖରାପ ହୁଏ ନା।
ହୁଁ ନାଇଁତି ଆଉ ସମସ୍ତ ଦିନ ଭଲ ଅଛି। ସେ ଯା ଦି ଜଣ ଯାକ ଶୋଇଛନ୍ତି। ଉଠିବ ବଡ ଯା ଉଠିବେନି କାରଣ ତାଙ୍କ ସେ ଆଗ ଗଲେ ଚା କରିବେ ତ ସେ ଉଠିବେଣି। ହଁ ସେ ଆଗ ଜାଣନ୍ତି ତ ଚାହା କରନ୍ତି ମୁଁ ହେଇଥି ନ ପଛେ ପଛେ ଯାଏ। ମୁଁ ଆଖୁଆଜାଏନି। ହଁ ତାଲେ ସିଏ ମୁଁ ଠିକି ଛଅଟାରେ ଛଅଟା ବାଜିପାଞ୍ଚ ଦଶ ମିନିଟ ଥିବଯିବି। ସିଏ ହେଇଯିବେ ସାଢେ ପାଞ୍ଚ ପାଞ୍ଚଟା ପ ସିସି ବେଳକୁ ଆଉ ସନ୍ଧ୍ୟା ମଝିଆଁ ଦିଅନ୍ତି।
ଓହୋ ମଝି ଆଣିଯା ଦିଅନ୍ତୁ ସନ୍ଧ୍ୟା।
ହଁ ସିଏ ସନ୍ଧ୍ୟା ଦେଇକି ସେ ଛଅଟା ପରେ ସେ ଯିବେ। ସନ୍ଧ୍ୟା କଥା ଦେଇକି ତାପରେ ଯୋଉ ଶାଶୁ ମାଇ ନୁ ବସିଥିବେ ତଳେ ସେଇନୁ ଟିଭି ଟିକେ ଦେଖନ୍ତି। ଟିଭିି ଟିକେ ଦେଖନ୍ତି ଟିଭିି ଦେଖିଲା ପରେ ତାଙ୍କୁ ଚା ଦେଲେ ଚା ପିଇବେ ଆଉ।
ଓ ଚା ଆଉ ଟିକେ ବ ଛାପ ନାଇଁ କି?
ହଁ ଆଉ ଶ୍ୱଶୁର ଏତେବେଳକୁ ଜାଁନ୍ ଯାଇଥିବେ ମନ୍ଦିର ଏଇନୁ ଶନିବାରେ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
ସେ ମନ୍ଦିର ଯାଇକି ଠାକୁରଙ୍କୁ ଯୋଉ ବା ସନି ଠାକୁରଙ୍କୁ ତାଙ୍କର ବହୁତ ସେବା କରିକି ଆସିବେ। ପୋଛାପୋଛି କରିକି ସେ ତାଙ୍କର ଗୋଟେ ଆସନ୍ତି।
ଆଚ୍ଛା ସିଏ କରନ୍ତି ଆଉ ରାତି ରୋଷେଇ କିଏ କିଏ ରା ରାତିଟାରୁ ରୋଷେଇ କିଏ ବନାନ୍ତି ରାତିଟାରୁ ତିନି ଯା କହୁଛନ୍ତି ନା।
ହଁ ରାତିରେ ମୁଁ କରେ ମୁଁ ଦିନରେ କରେ ମୁଁ ରାତିରେ କରେ ମତେ କେତେବେଳେ ମ ଦେହ ଭଲ ନଉନଥିଲେ କିମ୍ବା ମନ ହଉନଥିଲେ ସେମାନେ କରନ୍ତି ନଲେ ନାଇଁ ମୁଁ କରେ।
ଅ।
ସେମାନେ କାଟାକୁଟି କରିଦେବେ ଚକେଇଳି ଦେବେ କି କିଛି ଅସୁବିଧା ନାହିଁ ଯୋଗେଇଦବ ଦିଅନ୍ତି। ଖାଲି କରିବା କଥା ମୁଁ ଆଉ।
ସାନ ବୋହୂ ତ ସାନ ବୋହୂ ଆପଣ ନା ସାନ ବୋହୂ ଏଇଥିପାଇଁ ଆଉ ସାନ ବୋହୂ
ନାଇଁ ସେମାନଙ୍କୁ ଟିକେ ରୋଷେଇବାସ କରିବା ଭଲ ଲାଗେ। ନି ହେଇଥିଯୋଗୁ ମୁଁ କରେ ସବୁବେଳେ। ହଁ ହଉ ହଉ ରଖୁଛି ଆଉ କେତେବେଳେ କଥା ହବା ଆଉ।